ହ।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। କେମିତି ଅଛନ୍ତି? ମୁଁ ଏଇ ଛୁଆଙ୍କ ଟିକେ କୋଶ୍ଚିିନ ବନଉଥିଲି।
ପିଲାମାନଙ୍କୁ ପାଠ ପଢାନ୍ତି ନା।
ଆଜ୍ଞା ଆଜ୍ଞା।
ଟ୍ୟଉସନ ଆଉ ଦିଅନ୍ତିନି।
ନା ଟ୍ୟୁସନ୍ କଣ ସେ ସିଲିଂ ବି କରୁଛି।
ଆଚ୍ଛା! ଆଚ୍ଛା! ମାନେ ସ୍କୁଲରେ ପଢଉଛନ୍ତି ଆପଣ? ଆଚ୍ଛା! ଏ ସେଠି ବର୍ଷା ହଉଛି ଆପଣଙ୍କ ଅଞ୍ଚଳରେ?
ଆଜ୍ଞା! ବର୍ଷା ତ ହଉଥିଲା ହଉଥିଲା ଏବେ ଟିକେ ଜୋର ଚାଲିଛି ଅପଡାଉନ ଚାଲିଛି। ବର୍ଷା
ଆଉ ବର୍ଷାକୁ ନେଇକି କିଛି କହିବେ?
ବର୍ଷାକୁ ନେଇକି କଣ କହିବି ସେତ ହଉଛି ରେନି ସିଜିନ୍ ହବ ଆଉ ତାକୁ ଦେଛି କଣ କହିବି ଆପଣ କୋଉଠୁ କହୁଥିଲେ?
କୋଉଠୁ କହୁଥିଲେ ପଚରା ହବନି।
ଆଜ୍ଞା!
କୋଉଠୁ କହୁଥିଲେ ପଚରା ଯାଏ ନା।
ଆଚ୍ଛା! ଆଚ୍ଛା! ହଁ, ଆପଣଙ୍କ ଘରେ ମାନେ କିଏ କିଏ ମେମ୍ବର ଅଛନ୍ତି?
ମୋ ପୁଅ ଝିଅ ବାବୁନ୍ ଚାରିଜଣ ଅଛୁ।
ଓ ଆପଣ ମ୍ୟାରିଡ୍ ପର୍ସନ୍?
ହୁଁ।
ଆଜ୍ଞା, ଆଉ ଦେହ ପା କେମିତି ଅଛି ଆପଣଙ୍କର?
ହଁ ଦେହ ପା ଅଛି ଭଲ।
ଆଜ୍ଞା?
ହଁ, ଦେହ ପାା ଭଲ ଅଛି। ଆପଣଙ୍କ ଅଞ୍ଚଳରେ କ କଣ ସବୁ ପର୍ବପର୍ବାଣୀ କଣ ହୁଏ? କଣ ଖାଇଥିଲେ ଆଜି?
ଆଜି ଡାଲି ଭାତ ଆଳୁ ଭର୍ତ୍ତା ଆଉ ଜନିଆଳୁ ପୋସ୍ତକ।
ଜହ୍ନି ଆଳୁ ପସ୍ତକ କେମତି କରିଛନ୍ତି ଟିକେ ବଞ୍ଚେ କହିଲେ
ଜହ୍ନିଆଳୁ ଅ କେମିତି କିଏ କେମିତି କରେ କିନ୍ତୁ ମୁଁ ଟିକେ ଆଳୁକୁ ଭାଜି ଦିଏ ଜହ୍ନି କୁ ଟିକେ ଭାଜିକି ତା ପାଣି କୁ ଟିକେ ମାରିଦିଏ। ତାପରେ ଏ ହଉଛି ତେଲ ଦେଇକି ଫୁଟଣ ଟିକେ ଦେଇକି ଲଙ୍କା ଗୋଟେ ଫୁଟେଇକିରି ପୋସ୍ତକ ରସୁଣ ଲଙ୍କା ଅଦା ଏମିତି ଯେଉଁ ବାଟିଦିଏ ତାକୁ ପକେଇ କିରି ଟିକିଏ କଷିଲା ପରେ ଅଁ ଆ ଯେମିତି ଆମେ ସାଧାରଣ ମସଲା ଦିଏ।
ହୁଁ।
ସେମିତି କଷିଲା ପରେ ଜହ୍ନି ଆଳକୁ ପକେଇଦିଏ ଆଉ ତା ଧନିୟା ପତ୍ର ଟିକେ ପକେଇଲେ ସରିଲା ଆଉ।
ଏମିତି କରନ୍ତି?
ଆଜ୍ଞା, ଆଜ୍ଞା, ଆପଣ କେମିତି କରନ୍ତି?
ଜହ୍ନିଆଳୁ କୋଷ ମୁଁ ଆଉ ଟିକେ ଅଲଗା ପ୍ରକାରର କରେ ସେ ସେଇଭଳିଆ ଟିକେ ଅଲଗା ପ୍ରକାର ଆଉ।
କହୁ ନାହାନ୍ତି?
ହୁଁ, ହୁଁ। ନାଇଁ ମୁଁ ଆଜି ଆଳୁ ପୋସ୍ତକ କରିଥିଲି ମାନେ ଭଜା ଆଳୁରେ ପୋସ୍ତକ ଦେଇ କରିଥିଲି, କିନ୍ତୁ ଜହ୍ନି ପୋସ୍ତକ ତ ଆଜି ବନେଇନି। ବହୁତ୍ ଦିନ୍ ପୂର୍ବରୁ ଥରେ ବନେଇଥିଲି।
ଆଜ୍ଞା, ଆଜ୍ଞା। ଆ ଆପଣଙ୍କ ଦେହ ପା କେମିତି ଅଛି ଠିକ୍ ଅଛି।
ହଁ, ହଁ, ପୁରା ଠିକ୍ ଠାକ୍ ଅଛି।
ଛୁଆ ପିଲା ବଡ ବଡ ନା ଛୋଟ ଛୋଟ ଅଛନ୍ତି?
ହୁଁ ବଡ ହେଲେଣି।
ଛୁଆ ବଡହେଇଗଲେଣି। କଉ ପ୍ଲସ୍ କ୍ଲାସ ନା କଲେଜ ସ୍କୁଲ ନା କଲେଜ?
ହଁ, ସ୍କୁଲ ରେ ଅଛନ୍ତି।
ଆଛା, ଆଛା, ଆପଣ ଜବ୍ କରୁଛନ୍ତି ନା ହାଉସ୍ ୱାଇଫ ଅଛନ୍ତି?
ହାଉସ୍ ୱାଇଫ୍।
ହାଉସ ୱାଇଫ୍ ଜାଣିଚନ୍ତି ନା, ହାଉସ୍ ୱାଇଫି ଜବ୍ ଠୁ ବି ବୋହୁତ ବଡ ଜବ୍ ସେଇଟା।
ହୁଁ ହୁଁ ହୁଁ, ସମସ୍ତଙ୍କ କଥା ବୁଝିବା, ସମସ୍ତଙ୍କି ସମୟ ଭିତରେ ଖାଇବାକୁ ଦବା, କାହାରକୁ ପିନ୍ଧିବେ, ସଫାସଫି କରିକି ଦବା, ଆଇରନ୍ କରିକି ଦବା, ଟାଇମ୍ ରେ ସେମାନଙ୍କ କଥା ବୁଝିବା
ଝାଡୁ ପୋଛା କ
ଏ ଅଧିକା ଲୋକ, ସେତେ ଅଧିକା କାମ।
ଆଜ୍ଞା। ଆଉ ଆଜି ଆପଣ କଣ ରୋଷେଇ କରିଥିଲେ?
ମୁଁ କରିଥିଲି, ସୁନି ସୁୁନିଆ ଶାଗ କରିଥିଲି, କୋଳଥ ଡାଲି ଆଉ ଆଳୁ ପୋସ୍ତକ ଭଜା
ଆଉ ବାଇଗଣ ପୋଡିକି ତାକୁ ଗୋଟେ ଚୋଖା କରିଥିଲି
ଆଜ୍ଞା। ଆମରି ବି ଆଜି ଶନିବାର ଆଉ, ଆଉ କାଲି ତ ସଣ୍ଡେ୍ ଅଛି। ଭେଜ୍ ନା ନନ୍ ଭେଜ୍ କରିବ?
ନାଇଁ ନନ୍ ଭେଜ୍ ହବ।
ହୁଁ, ସଣ୍ଡେ୍ ଆଉ ଓଡ଼ନେସ୍ ଡେ, ଫ୍ରାଇଡେ, କମ୍ପଲସରି ହୁଏ ନନ୍ ଭେଜ୍ ନା ନାହିଁ?
ନାଇଁ କମ୍ପଲସରୀ ନୁହଁ, ମୁଁ ଏବେ ଟିକେ କମଉଚି ସପ୍ତାହରୁ ତିନିଟା ବାର ରେ ଖାଉଥିଲି, ଏବେ ଦିଟା ବାରରେ ଖାଉଚି, ବେଳେ ବେଳେ ଗୋଟେ ବାର ହେଇଯାଉଚି। ଆଉ ନଲେ ଦିଟା ବାର ହେଲା, ଏବେ ଟିକେ ବୋହୁତ୍ ମୋଟା ହେଇଯାଉଚି ବୋଲି ଟିକେ ଜଗୁଚି ଦେହକୁ ଆଉ, ଆଇଁଷ ସାଧାରଣତଃ ବେଶୀ ଟିକେ ଖାଉନି କମଉଚି ଆଉ
ଆଜ୍ଞା ଆଜ୍ଞା, ଆପଣଙ୍କ ହବି କଣ?
ଉଁ ମୋର ତ, ମୋ ନିଜ ଗୋଡରେ ନିଜେ ଠିଆ ହବା ଗୋଟେ ଲକ୍ଷ୍ୟ ଥିଲା ଆଉ ସେ ଲକ୍ଷ୍ୟ ତ କିଛି ହେଲାନି, ହବି କଣ, ମୋର ତ ଏଇ ଘରେ ହିଁ ସମୟ ଟା ପଳେଇଲା ଆଉ ଏମତି ଏମିତି ରେ ସମୟ ତ ଅତିବାହିତ ହେଇଯାଉଚି ଏ ଘରେ ଆଉ ହବି ବିଷ, ମୋର ହବି ଏଇ ଗୀତ ଫିତ ଶୁଣିବାକୁ ଟିକେ ମୁଁ ଭଲ ପାଏ। ଆଉ ହଁ ଟିକେ ବୁଲାବୁଲି ଭ୍ରମଣ ପ୍ରିୟ, ବୁଲାବୁଲି ଟିକେ କରିବାକୁ ଭ ଭଲ ଲାଗେ। ବେସ୍ତବହୁଳ ଜୀବନ ଭିତରୁ, ଟିକେ ସମୟ ବାହାର କରି କୁଆଡେ ଟିକେ ବୁଲି ବାଲିକି ଆସିବି ଦିନେ ଓଳିଏ କୋଉଠି ସମୟ ଅତିବାହିତ କରିକି ଆସିବି, ସେଇଟା ଟିକେ ମତେ ଭଲ। ଆଉ ବିଶେଷ କରି ମୋର ଗୀତ ଶୁଣିବାକୁ ଭଲ ଲାଗେ।
ଗୀତ ମାନେ କୋଉ ଟାଇପ୍ ର, ମାନେ କ୍ଲାସିକାଲ୍ ହୋଉ
ନାଇଁ ଯେ କୌଣସି ଗୀତ ଟିକେ ମତେ ଶୁଣି ଭଲ ଲାଗେ।
ଆଜ୍ଞା, ଆଜ୍ଞା।
ଥ୍ରୀ ଡ଼ି ସଙ୍ଗ୍ ଟିକେ, ଏମିତି ସବୁ, ମତେ ଟିକେ ଶୁଣିବାକୁ ଭଲ ଲାଗେ।
ହିନ୍ଦୀ
ହାଲୋ।
ମୁଁ କହିଲି ହିନ୍ଦୀ?
ଓଡିଆ ହଉ, ହିନ୍ଦୀ ହଉ, ଆମର ଏମିତି ହୃଦୟକୁ ଛୁଇଁଲା ଭଳି ଗୀତ ଗୁଡା ଟିକେ ଶୁ ଶୁଣିବାକୁ ଭଲ ଲାଗେ।
ଆଉ ମୁଭି ଦେଖନ୍ତି ନା ନାହିଁ?
ନାଇଁ ଫିଲ୍ମ ଫିଲ୍ମ ବେଶୀ ଦେଖୁନି, ମତେ ଗୋଟେ ଜାଗାରେ କଣ୍ଟିନ୍ୟୁ ବସିକି ଏତେ ସମୟ ଦେଖିବାକୁ ମୁଁ ବ୍ୟସ୍ତ ହେଇ ପଡେ। ଆଉ ଯାଉଥିବି, ଆସୁଥିବି, ମୁଁ ଟିକେ ଖେଳ ଦେଖିବାକୁ ବହୁତ ଭଲ ପାଏ। କ୍ରିକେଟ ଖେଳ, ହଁ ସେ ଖେଳ ଟାକୁ ବରଂ ଘଣ୍ଟା ଘଣ୍ଟା ଦେଖିବି ଆଉ କିନ୍ତୁ ଏବେ ଟିକେ ଆଇ ପିଏଲ ଯୋଉ ଚାଲୁ ଥିଲା ଟିକେ ଦେଖୁଥିଲି। ଆଉ ତାପରେ ଏବେ ତ ସେଥି ପ୍ରତିବି ଟିକେ ମନ ଛାଡିଗଲାଣି କାହିଁକି ନା ଆ ସେ ସମୟ ଟା ମାନେ ଥିଲା ଅଲଗା ଏବେ ଯୋଉ ସାଂସାରିକ ଭିତରେ ଆଉ ସିଏ ବି ଟିକେ ଟିକେ ସବୁ ଜିନିଷ ସବୁ ଆଗ୍ରହ ଯୋଉ ଗୁଟା କହୁଥିଲା। ସେ ଆଗ୍ରହ ଜିନିଷ ଗୁଡାକୁ ବି ଦୂରୀଭୂତ ହେଇଯାଉଛି ମାନେ ଆଉ ଭଲ ଲାଗୁନି ବି। ସମୟ ହଉନି ଏମତିକା ଆଉ।
କଣ କରିବା ଆମେ ତ ସଂସାର ଭିତରେ ଏମିତି ବାନ୍ଧି ହେଇଯାଇଚେ
ହୁଁ ସବୁବେଳେ ଘରେ ଗୋଟେ ଘରକୁ କୁଣିଆ ଆସୁଥିବେ ଇଏ କର ଥିବେ ଏମିତି ଘରେ ସଂସାର ଜୀବନ ଜଞ୍ଜାଳ ଆଉ।
ସେ କଥା କଥା କ ସଂସାର ଭିତରେ ଆମେ ଏମିତି ବାନ୍ଧି ହେଇଯାଇଛେ। କଣ କରିବା ମୋତେ ଜବ୍ ସାଙ୍ଗରେ ଘର କାମ କଲାବେଳକୁ ପୁରା ହାଲତ ଖରାପ।
ହୁଁ। ହଁ ଚାକିରିକୁ ଦେଖ ଦେଖିକି ଇଆଡେ ଘର ରୋଷେଇ କରିବା ଦାୟିତ ଟିକେ ଥିବ ଯଦି ଶାଶୁ ଶ୍ୱଶୁରରେ ଥିବେ ତାଙ୍କ ଦାୟିତ୍ୱ।
ନାଇଁ ନାଇଁ ଶାଶ ଶ୍ୱଶୁର ନାହାନ୍ତି ଶାଶ୍ୱଶୁର ଏକ୍ସପାର କରି ଯାଇଛନ୍ତି।
ହଁ ପିଲାମାନେ ଥିବେ ନିଜେ ଖାଇବା ସ୍ଵାମୀ କି ଦେବା।
ଶୁଣନ୍ତୁ କିଏ ଥାଆନ୍ତୁ କି ନଥାନ୍ତୁ ଯଦି ଖାଲି ସ୍ଵାମୀ ଖଣ୍ଡିକ ବି ଥିବ ଆପଣ କମସେ କମ କମୂଲ୍ସରୀ ଘର ଓଳେଇବେ ନା ନାହିଁ ବାସନ ମଯିବେ ନା ନାଇଁ କପଡା କଚ୍ଚା। ରୋଷେଇ ଟା କମ ସେ କମ ଡାଲି ଭାତ ରୁଟି ଶାଗ ତରକାରୀ ଟିକେ କରିବେ ନା କରିବେନି। ଯାହା ତ ହେଲେ ଟିକେ କରିବେ ନା ନାଇଁ।
କରିବାକୁ ପଡିବ ଆଉ।
ଗୋଟେ ମେମ୍ବର ରହିଲେ ଯେଉଁ କାମ ପାଞ୍ଚଟା ମେମ୍ବର ଏଇଆ ଆପଣ ଯେଉଟା ଅଳ୍ପ କ୍ୱାଣ୍ଟିଟ କରିଥାନ୍ତେ ସେଇଟା ଆଉ ଟିକେ
ଅଧିକା କ୍ୱାଣ୍ଟିଟ ହବ ଟିକେ ଅଧିକା ପ୍ଲେଟ ହେଇଯିବ ଖାଇବା ବାସନ ଟିକେ। ନହେଲେ ସେଇ ତ ସବୁ ଆଉ ସେଇ ଜଞ୍ଜାଳ ସେଇ ଭାତ ଫୁଟିବ ସେଇ ଡାଲି ସିଝିବ ସେଇ ସବୁ।
ସେଇ ସବୁ ତତେ କରିବାକୁ ହିଁ ପଡିବ। ଏଉ ନ ଚାଲଛି ମାନେ ଆଉ କଣ କରିବା। ହଁ ସଂସାର ଏମିତି ଚାଲିଛି ଚାଲିଛି ଆଉ ସମୟ ବି କେତେ ଜଲ୍ଦି ଜଲ୍ଦି ଯାଉଛି। ଜଣାପଡ଼ନି କେତେ ଫାଷ୍ଟ ଫାଷ୍ଟ ଯାଉଛି ସମୟ। ଆପଣଙ୍କର ସେଆଡେ ବର୍ଷା ହଉଛି।
ହଁ ଏଠି ବର୍ଷା ଆମେ ଯଦି ଛୋଟବେଳେ ପାଠ ପଢିଥିଲେ ମୁଷଳ ଧାରାରେ ବରସେ ପାଣି ଫକ ଫକ ଡିଏ ବେଙ୍ଗୁଲି ରାଣୀ। ଆଜି ଦିନ ତମମ ମୂଷାଳ ଧାରରେ ବର୍ଷୁଛି ବର୍ଷା ଟିକେ ଛାଡୁନି। ଖାଲି ଟିକେ କମୁଛି ପୁଣି ହଉଛି। କିନ୍ତୁ ଗୋଟେ ମିନିଟ୍ ପାଇଁ ବର୍ଷା ଛାଡୁନି।
ନା ବା ଏଇତ ରଥଯାତ୍ରା ଆସିଲା।
ତ କହୁଛି କଣ ଛଅ ତାରିଖ ପର୍ଯ୍ୟନ୍ତ ହବ ଲଘୁଚାପ ବର୍ଷା ଆଉ ସୋମବାର ରାତିରୁ ବର୍ଷା ହେଲାଣି। ମଝିରେ ଗୋଟେ ଦିନ ସୂର୍ଯ୍ୟଙ୍କୁ ଆମେ ବି ଦେଖିନୁ କୋଉ ଅଞ୍ଚଳରେ କଣ ହେଇଥିବ। ହଁଠିକ କିନ୍ତୁ ସୂର୍ଯ୍ୟଙ୍କୁ ଟିକେ ଆମେ ଦେଖିନୁ ଆଉ ଘର ଭିତରେ କପଡା ଶୁଖେଇକି ନାଇ ଏଠି ଆମର ସୋମବାର ରାତିରୁୁ ହଉଛି। ଟିକେ ଛାଡୁଛି ପୁଣି ହଉଛି କିନ୍ତୁ ଆଜି ସକାଳୁ ଛାଡୁନି ଜମା। ଆଉ ଯିଏ ବି ଯଦି ବାହାରକୁ ଯାଉଛି ଧନ ଜନଜୀବନ ଭାରି ଅସ୍ତବ୍ୟସ୍ତ ମାନେ କଣ ଛତା ଟା ଧରିକି ବର୍ଷାତି ପିନ୍ଧିକି ସବୁ ଯିବା ଆସିବା।
ଆଜ୍ଞା କଣ କରିବା ବର୍ଷା ଦିନେ ବର୍ଷା ହବ ଆଉ।
ହୁଁ।
ଆଉ ବର୍ଷା ଦିନ ଟା ବର୍ଷା ହବ ଆଉ କଣ କରିବା ମାନେ। ଆ ରାତିରେ କଣ ରୋଷେଇ କରିବେ ଭାବିଚନ୍ତି?
ଆଉ ରାତିରେ କଣ କରିବି ସେ ଜୁଆଣି ପତ୍ର ଛାତ ଉପରୁ ତୋଳିକି ଆଣିଥିଲି। ସେ ଜୁଆଣୀ ପତ୍ରର ସନ୍ଧ୍ୟା ହେଲେ ଜୁଆଣୀ ପତ୍ରରେ ଭାବୁଛି ବରା ଟିକେ ବନେଇବି।
ଆଉ ଜୁଆଣୀ ପତ୍ର ରେ ବରା ବି ହୁଏ କି?
ହୁଁ।
ଆଚ୍ଛା ଆଛା ମୁଁ ଆଉ ଜାଣିନି ଜୁଆଣି ପତ୍ରରେ ବରା ହୁଏ ବୋଲି।
ଜୁଆଣୀ ପତ୍ରର ଟିକେ କରିକି ଏଇ ଛାତ ଉପରେ ମୁଁ ଲଗେଇଛି ଗଛ ଫୁଛ ଟିକେ ଲଗେଇବାକୁ ଭଲପଏ ଆଉ ଛାତ ଉପରେ ସବୁ ଲଗେଇଚି ଚି ଏ ବର୍ଷା କୁ ବହୁତ ମାନେ ମଝିରେ ଟିକେ ଖରା ତ ମ ଟିକେ ନୁହଁ ମଝିରେ ତ ଜୋରରେ ଖରା ହଉଥିଲା। ଗଛ ଗୁଡା ଶୁଖି ଗଲା ପରେକି ହଉଥିଲା। ଏବେ ପୁରା ଛନଛନିଆ କଣ୍ଟିନ୍ୟୁ ବର୍ଷା ଚାଲିଚି ଯୋଉ ଏମିତି ଲଗାତାର ବର୍ଷା ପାଞ୍ଚ ଦିନ ହେଲାଣି ସେ ଛନ ଛନି ହେଇଯାଇଚି ପତ୍ର ବହୁତ ତୁ ହେଇଚି। ଭାବିଥିଲି ସନ୍ଧ୍ୟା ଦେଲା ବେଳକୁ ଛାତ ଉପରକୁ ଯାଇକି ଜୁଆଣୀ ପତ୍ର ଟିକେ ଆଣିକି ସେ ଜୁଆଣୀ ପତ୍ରର ପକୁଡି ଟିକେ ବନେଇଲେ ଭଲ ଲାଗିବ ଏଇ ଚଟପଟା ଏ ଯୋଉ ବର୍ଷା ଦିନରେ ଟିକେ ଖାଇବାକୁ ଭଲ ଲାଗିବ ଛଣାଛଣି ଟିକେ କଲେ ସନ୍ଧ୍ୟାବେଳେ ଏଁ କରିବି ଆଉ।
ନା ମୁଁ ଜାଣିନି ଜୁଆଣି ପକୁଡି ହୁଏ ବୋଲି ମୁଁ ଫାଷ୍ଟ ଆଜି ଆପଣଙ୍କଠୁ ଶୁଣିଲି।
ନାଇଁ ଜୁଆଣୀ ଗଛ ମୋର ଛାତ ପରେ ଔଷଧୀୟ ଗଛ ସବୁ ମୁଁ ଲଗେଇଚି। ଆଉ ତା ସହିତ ଜୁଆଣି ଗଛ ବି ଅଛି।
ଆମେ ଯୋଉ ଯୁଆଣ ମାନେ ତରକାରୀରେ ୟୁଜ୍ କରେ ତ?
ହଁ ତରକାରୀ ପଂ ପରଟା ଫରଟା ଏମିତି ସବୁ ଜୁଆଣି ପଡେ ମସଲା ଜୁଆଣ ତ ଗୋଟେ ମସଲା ଜ ତିୟ ଜିନିଷ ତା ପତ୍ର ଟା ଯଦି ସବୁଦିନ ସକାଳୁ ଖାଲି ପଟରେ ଗୋଟେ ପତ୍ର ଖାଇବା ସେ ଗ୍ୟାସ୍ ଯୋଉ ଗୋଟେ ଜିନିଷ ଗ୍ୟାସ୍ ଭଳି ରୋଗ କେବେ ହବ ହବନି ଆଉ ମୁଁ ଏ ଗଛ ଟା ସମସ୍ତତି କି ବାଣ୍ଟିଚି। ସମସ୍ତଙ୍କି ପ୍ରାୟ କୋଡିଏ ପଚିଶି ଜଣଙ୍କ ଜୁଆଣୀ ପତ୍ର ମୁଁ ବାଣ୍ଟିଚି। ହଉ ମତେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।